ହଁ
ହଁ କଣ କରିଥିଲି?
ମୋ ଭଏସ କ୍ଲିଅର ଅଛି ତ।
ହଁ ହଁ ଠିଆ ହେଇଛି।
ହଁ ମୁଁ କହିଲି ଆଉ କଣ କରୁଛନ୍ତି ଏବେ?
କିଛି ନାହିଁ ମ୍ୟାଗି କରୁଥିଲି।
ନାଇ ଆଜି ରୋଷେଇ କ କଣ ତମର?
ଆଜି ହେଇଥିଲା ଚିକେନ୍।
ହଉ ତମେ ମାନେ ଯେଉଁ ରହୁଛ ତମେ ମାନେ ହିଁ କରିଥିଲ।
ନା ନା ମୋ ସାଙ୍ଗ କରିଥିଲା
ଆମେ ତ ଅଲଗା ଅଲଗା ହେ ମାନେ ଜଣେ ରୋଷେଇ କରୁଥିବା ଆଉ ଜଣେ ବାସନ ମାଜୁଥିବ
ହ
ଏମିତି କାମ ଚାଲିଥିବ ନା
ହଁ ହଁ ସେମିତି। ମତେ ମତେ ରୋଷେଇ କରି ଆସେନି ନା ତ ସେ ରୋଷେଇ କରେ।
ହଁ ହଉ ହଉ ହଉ। ମାନେ ତମ ଭଏସ୍ ଟା ଏମିତି ନା ମାନେ ତମେ ସେମିତି କଉଛ।
ମୋ ଭଏସ୍ ଟା ଏମିତି। କେତେ
ହ୍ୟାଲୋ। ହ୍ୟାଲୋ।
ହଁ ହଁ କୁହ।
ମୁଁ କହିଲି କଣ କହିଲେ? ସୁଭୁନି ହ୍ୟାଲୋ। ଭଏସ୍ କଟ ହଉଛି ଆପଣଙ୍କ ଟିକେ। ଏମତି ହେଲେ କଲ୍ କଟିଯିବ ନା।
ହ୍ୟାଲୋ।
ହଁ।
ହଁ ଶୁଭାଯାଉଛି?
ହଁ ଏବେ ଶୁଣ ଗଲା କ୍ଲିୟର ଅଛି। ମୁଁ କହିଲି ଆଉ ରାତିକି ଆ, ମୁଁ କହିଲି ଆଉ ରାତିକି କଣ ରୋଷେଇ?
ହଁ ରାତିରେ ତ ଏବେ ଭାବିନି, ଏବେ ମ୍ୟାଗି କରିଥିଲି।
ହଁ।
ତ ଦେଖିବା ଭୋକ ଲାଗିଲେ କରିବା ନହେଲେ ନାହିଁ।
ନହେଲେ ଶୋଇପଡିବ ହୁଁ।
କଣ ହେଲା?
ମୁଁ କହିଲି ନହେଲେ ଶୋଇପଡିବ, ଏଇଟା ଆଉ କୁଅ ମାନେ ଫୁଲ କରିକି ପେଟ ଫୁଲ କରିକି ଖାଇଦିଅ ଏକା ଥରେକେ ଆଉ ଏମିତି ରୋଷେଇ କରିବାକୁ ପଡିବନି।
ହଁ ସେୟା ନା ଆ କାହିଁକି କାଲି ଏକ୍ସାମ ନା। ତ ଏତେ ଟାଇମ୍।
ହଉ କାଲି ତ ହୁଁ ହୁଁ ସେମିଷ୍ଟର ଅଛି ନା ତମର।
ହଁ କାଲି ଇଂଲିଶ।
କଣ ଅଛି କାଲି?
ଇଂଲିଶ ଇଂଲିଶ।
ଓ ହୋ। ମୁଁ କହିଲି ତମର କଣ ମାନେ ପ୍ଲସ୍ ଥ୍ରୀ ଯୋଉ କରୁଛ। ମାନେ କଣ ଅନର୍ସ କଣ ଅଛି ତମର? ହ୍ୟାଲୋ। ହ୍ୟାଲୋ। ଭଏସ୍ ଆସୁନି କିଛି ଆପଣଙ୍କର। ଏମିତି ହେଲେ କଲଟା ଇ